ହଁ।
ହଁଁ ଶୁଭିଲା ଆଉ କଣ କରୁଥିଲ?
ଠି ବସିଛି ଆଉ କଥା ହଉଛି।
ଓହୋ ପାଗ ଟା ଭଲ ଦେଇଛି ନା?
ହଁ ଛାତ ଉପରେ ବୁଲୁଚି ହେଇଥିପାଇଁ।
ହଁ ନାଇଁ ପାଗ ଟା ଟିକେ ଭଲ ଦେଇଛି ଯୋଉ ଗରମ ହୋଉଥିଲା ସେଥିରୁ ଟିକେ ଇଏ ମିଳଛି ଆରାମ ମିଳୁଛି ଟିକେ
ଆଉ ଗୋଟେ ଦିଟା ବର୍ଷାରେ ପୁରା ରାସ୍ତାଘାଟ ପୁରା ପାଣି କାଦୁ ଫୁଲ ହେଇଯାଇଛି ଆଉ।
ହଁ। କିନ୍ତୁ ଟିକେ ପାଗଟା
ହଁ ପାଗ ଏତେ ଗରମ ଲାଗୁଥିଲା
ହଁ। ପୁଣି ଗରମ ହେଇପାରେ କାହିଁକି ନା ଅବିକା ଆମର ଠାକୁର ଅଣସର ଘରେ ରହିଲେ ନା ଦେବସ୍ନାନ ପୂର୍ଣ୍ଣିମା ସରିଛି ସେଇ ଟାଇମ ଟା ଟିକେ ଗରମ ହୁଏ ତାପରେ ତେଳୁ ଠାକୁର ବାହାରି ପଡିବେ ପୁଣି ଥଣ୍ଡା। ଠାକୁରଙ୍କୁ ଗାଧେଇ ଦେବାକୁ ଇନ୍ଦ୍ର ଦେବ ଆସିିଥିଲେ ଆଉ। ତାପରେ କୋଉ ଗୋଟେ ଲଘୁଚାପ ହେଇଛିି ବୋଲି ଟିକେ ବର୍ଷା ହଉଛି
ହୁଁ ହୁଁ ପରଦିନଠୁ ତ ଷ୍ଟାର୍ଟ ହେଇଗଲା ଆଉ।
ସେଇଆ ପା
ଏ ରୋଷେଇ ସରିଲାଣି?
ହଁ।
ଆଜି କଣ ବନେଇଛ??
ଆଜି ଭାତ ଡାଲି ଆଉ ଏରା କଣ ପୋଇରାଇ ଆଉ ଛଚିନ୍ଦ୍ରା ଭଜା।
ଛଚିନ୍ଦ୍ରା ସଲରା?
ହଁ ହଁ ସେ ସ ଛ ସଲରାଟାକୁ ସଚିନ୍ଦ୍ରାବି କହନ୍ତି। ମୁଁ ବି ସଲରା ବେଳେ ବେଳେ କୁହ ବେଳେ ବେଳେ ଛଚିନ୍ଦ୍ରା କହେ ଆଉ।
ହଁ ଛଚିନ୍ଦ୍ରା ଛଚିନ୍ଦ୍ରା କହିଲେ ଆମ ଆଡେ କେହି ବୁଝି ପାରିବେନି।
ସେରା ଯେତେବେଳେ ଗଛରେ ଫଳି ଥାଏ ଭାରି ସୁନ୍ଦର ଲାଗେନି?
ହଁ ହଁ ସେତେବେଳେ ବଢିଆ ବାସ୍ନା ହୁଏ ଏ ପାଖରେ ଯାଉଥିବ ହୁଏ ସେ ବାସ୍ନା ଟା ହବ କେତେ ଦୂର ଯାଗେ। ତାକୁ ମସଲା ଦେଇକି ଭାଜିଲେ ମତେବଢିଆ ଲାଗେ ଛତୁ ଭଜା ଭଳିଆ ଲାଗେ।
ହଁ ହଁ ଟିକେ ମସଲା ଦେଇକି ଭାଜି ଦେଲେ ଆମର ଖାଲି ତେଲରେ ଭଜା ହେଇଯାଏ। ଆଉ ନାଇଁ ସେ କିନ୍ତୁ ତାକୁ ପୁରା ଟିକଟିକ କରି କାଟିକି କଲେ ଆହୁରି ବଢିଆ ଲାଗେ ୟା ଖାଲି ଗୋଲ ଗୋଲ କଟା ହେଇଛି। ଆଉ କଣ? ଆଗ ତମକୁ କୋଉ ପିଠା ତିଆରି କରି ଆସିଛି କହିଲ?
ମତେ ଆସିଛି କାକେରା ପିଠା ଆସିଛି ଚକୁଳି ପିଠା ଆସିଛି।
ଓହୋ କାକେରା ପିଠା ଜନ-କାକେରା ପିଠା ଜନ୍ତୀ ଶିଖିଛ? ଆ କି କେତେ ପାଣିରେ କେତେ ସୁଜି? ସୁଜି କଥାଟା ଦେଖିଆ କହିଲ?
ସୁଜି ଗୋଟେ-ଗୋଟେ ଗୋଟେ ବେଲା ସୁଜିରେ ଦେଢ ବେଲା ପାଣି ଦିଏ ଯୋଉ ବେଲା ଟା ସୁଜି ଦେଇଥିବି ସେଇ ବେଲାରେ ଦେଢ଼ ବଲା କି ଦେଇ ଟିକେ କି ତାଠୁ ଅଧିକ ପାଣି ଦିଏ।
ହଁ ମାନେ ଏ-ମିନିମମ୍ ଟା ଦେଢ ଯେ ଧର କଂସେ ସୁଜିରେ ଦେଢ କଂସା ପାଣି ଆଉ ଟିକେ ଅଧିକ ଦେଲେ ଭଲ ଫୁଟିକି ମରିଯାଏ ଟିକେ ତ।
ଏତେ ମର୍ଜା ନହେଲେ ଟାଣୁଆ ହବ। ପାଣି କମ ହେଇଗଲେ ପୁରା ଟାଣ ଟାଣ ହେଇଯାଏ। ହଁ ସେଥିରେ ଲୋ ହଁ ଲୁଣ ହଁ ପାଣି ଲୁଣ ପକେଇଦିଏ ତାପରେ ଗୁଜୁରାତି ଟିକେ ଛେଚିବ। ପକେଇଦିଏ ସେ ପାଣିରେ।
ମାନେ ଜାଣିକି ବେଲା କଥା ଛାଡ ଜାଣିକି କପେ ସୁଜିରେ ଦେଢ କପ ପାଣି ସେ ଅନୁସାରେ ତମେ ଯୋଉ ଜାଗାରେ ନବ ସେ ଅନୁସାରେ ତାର ଦେଢ ଗୁଣ ଆଉ ନାଇଁ କି? ଯୋଉ ମାପ ତମେ ନିଅ।
ହଁ ଯୋଉ ହଁ ଯୋଉ ମାପ ନିଅ ଯେତିକି ସୁଜି ନବ ତାଠୁ ଟିକେ ଅଧିକ ଏତେ ଦେଢ ଗୁଣ ପାଣି ଦବ ଆଉ। କାଣ୍ଡା ଫଟ ସୁଜି ଟାକୁ ପକେଇକି ତାକୁ
ମାନେ ଧୀରେ ଧୀରେ ପକା ହବ ତ? ଘନ୍ ଘନ ଘଣ୍ଟ-ହଁ। ହଁ କମେଇ କହିଲ ହଁ ହଁ କମେଇ କହିଲ ଯେତେବେଳ ଆମର ଆମ ଗାଁରେ ଥିଲି ଧି-ମାନେ ମୁଁ ଏଇଠି ଥରେ କରିଥିଲି ଅଚାନକ ପକେଇଦେଲି ସେ ବିଣ୍ଡା ହେଇଗଲା। ମନେ ପଇଲା ମୋ ବୋଉ ଏକାଥରେ ଦେଢ କେଜି ଦି କେଜି କରେ ଆଉ ମାଣବସଉଳ ପିଠା କରେ ମତେ ଚୁନା ପକେଇଲା ବେଳୁ ଚୁନାରେ କାକେରା ହୁଏ ନା ଚାଉଳ ଚୂନା ରେ ତ ସେତେବେଳୁ କିମ୍ବା ସୁଜି ଯନ୍ତାରେ ଆଉ ମତେ ସେ ନିହାତି ଠିଆ କରିଥିବ ମାନେ ମୁଁ କଣ କି ସେ ଯୋଉ ଧୀରେ ରେ ପକେଇବି ସେ ଘାଟୁଥିବଁ ମୁ ପକେଇବି ସେ ଘାଣ୍ଟୁଥିବ ଚୁଲିରେ ବସେଇଥିବୁ ହାଣ୍ଡି ଟା ଏମିତି ଘଣ୍ଟୁ ଚାଲିିଥିବ ଘାଣ୍ଟି ଚାଲିଥିବ କହୁଥିବ ତୁ ପକା ଧୀରେ ଧୀରେ କିରି ମୁଁ ଘାଣ୍ଟୁଛି ଯୋଉଥିରେ କି ଆଉ ବିଣ୍ଡା ହୁଏନି କିନ୍ତୁ ଏକାଥର ପକେ ପକେଇ ଦେଲେ ତାପରେ ସେ ବିଣ୍ଡା ହେଇଯାଏ ନା ଏୟା ତା କାରଣ। ଏମିତି ବି ଏମିତିରେ ଆମ କୁ ଯୋଉ ଅଧ କିଲେ ହେଲା ତାକୁ ଜଣେ ବି କରିପାରିବ ଅଧକିଲେ କିଲେ ନା? ଏମିତି ହଁ। ସେ ଗାଁ ରେ ଟିକେ କଣ କହିଲୁ ଏସି ହୁଏ ଦିଆନିଆ ଗୁଡା ହୁଏ ନା ଗାଁରେ ଟିକେ ଦିଆନିଆ ବେଶି ନୁହଁ।
ହଁ ଗାଁରେ ତ ଆଗ ଦିଆନିଆ ଆଉ। ଘରେ ଖା କି ନା ଖା ଆଗ ବଣ୍ଟା ଟା ଯିବ।
କିନ୍ତୁ ସେତେବେଳେ ଗୋଟେ ଭଲ ଆନନ୍ଦ ଥିଲା ଗୋଟେ ପିଠା ହବ ସମସ୍ତେ ସମସ୍ତଙ୍କୁ ଦିଆ ନିଆ କରୁ ଏବେ ତ ଆମେ ତ ଏବେ ବି ଘାଣ୍ଟ ତରକାରୀ କରୁ ବାଣ୍ଟୁଛ ହେରା ବି ଉଠେଇଦେଲୁଣି ଏଇ ଯୋଉ ଛୁଆଙ୍କ ପ୍ରେସର ରୁ ଆଉ ଏଗୁରା କରି ହଉନି ଏ ଯେ ତିକି ରୋଜଗାର ହଉଛି ତାକୁ ତ ଏ ଦରମା ଦବ ନିଜେ ଖାଇବ ଧରି ଦବ ଏତିକିରେ ସରିଯିବ। ଆଉ ସେ ଘାଣ୍ଟ ତରକାରୀ ପାଇଁ ପନ୍ଦର ଶହ ଟଙ୍କା ଖର୍ଚ୍ଚ କରିବାକୁ ବି ସ କ୍ଷମଣେ ସତ କଥା। କାଇଁ କିନା ପନ୍ଦର ସ ସହ ଟଙ୍କା ନହେଲେ ତମେ ପନ୍ଦର ଘରକୁ ବାଣ୍ଟି ପାରିବନି।
ନା।
ରେଟ ହେଇଯାଇନିକି ପରିବା ଗୁଡା, ଆଉ ତମେ ମସଲା ତେଲ ସବୁ ପନ୍ଦରଶହ ଟଙ୍କାରେ ଆଣିଲେ ଗୋଟେ ତରକାରୀ କରିବ। ପୁଣି ତାକୁ ବାଣ୍ଟି କଟିବାକୁ ବି ଆଉ ମାନେ କାହା ପାଖରେ ସମୟ ହିଁ ନାହିଁ।
ନା ସେ ସମୟ ଆଉ କିଏ ଚାହୁଁନାହାନ୍ତି। ଦି, ସବୁ ବଣ୍ଟା କୁଣ୍ଟା ସବୁ କି, ପ୍ରେସର ହଁ। କାମ ଏତେ ପ-ରହିଲା ବେଳକୁ, ଛୁଆ କାମ କର, ଏତେ ଘର କାମ କର ହେଲା ବେଳକୁ ଆଉ
ହଁ ବା।
ଏଇ ଆଜି କାଲି ଆଉ ସେ ସେଇ ଘାଣ୍ଟ ତରକାରି କେତେ ଆନନ୍ଦ ଥିଲା। ଖୁସି ମନ ଯୋଉ ଏକାଠି ସବୁ ଖାଇବେ। ସେ ତା ତରକାରୀ ଆଣିବ, ସେ ତା ତରକାରୀ ଆଣିବ ଆଉ ସେ ସବୁ ଆଉ କଣ ଘାଣ୍ଟ
ତାପରେ ନା ଏବେ ବି ଯୋଉ, ଏ ଯୋଉ କଣ କହିଲେ? ଏ ଯୋଉ ସାର ଦିଆ ପରିବାରେ ଘାଣ୍ଟ ତରକାରି ଟା ଏତେ ଟେଷ୍ଟ ଲାଗୁନି। ମୋର ତୋର ମନେ ଅଛି? ମୁଁ ଯେତେବେଳେ ଛୁଆଟିଏ -ଆମ ଗାଁରେ ରେ ଥିବା ଯାଏ, ଛୁଆଟିଏ କଣ ଆମ ଗାଁରେ ଆଗ ଆମ ବା- ଆମର ଯୋଉ କଖାରୁ ହେଇଥିବ ଚାଳରେ ବୋଇତାଳୁ। ଏଇଠି ମୁଁ ଆସିକି କଖାରୁ ଶିଖି ଗଲିଣି, ବୋଇତାଳୁ ଆଉ ଆମ ବାଡିରେ ଯୋଉ ବରୁ ବରୁଡି ମିଳିବ କି ଜହ୍ନି ମିଳିବ କି ଯାହା ଭେଣ୍ଡି ମିଳୁ କି ଯାହା ବି ପରିବା ମିଳୁ ମୋ ବୋଉ ତାର ମଟର, ଏଇ କାବୁଲି ବୁଟ ଏମିତି ଅଳ୍ପ ଦିଟା ବତୁରାଇ ଥିବ ଏ ଯୋଉ ଛୋଟ ଚଣା ବୁଟ ସେ ମୁୁଗ ଦିଟା ଥିବ ଗଜା କରିଦେଇଥିବ। ସେଇଆକୁ ଖାଲି ଘାଣ୍ଟି ଘୁଣ୍ଟି ଦବସେ କି ବାସ୍ନା। କି ଟେଷ୍ଟ, ମାନେ କିଛି ଏତେ ବି ପରିବା ନାହିଁ। ଏଠି ସବୁ ଭେରାଇଟି ଆଣିକି, ହଁ ବାଇରୁ ଖଡା ଟା ଆଣିଥିବ ହାରି ଏଠି ଭେରାଇଟି ଆଣିକି ବି, ମାନେ ସେ ସ୍ଵାଦ ହିଁ ବାହାରୁନି।
ସ ତ ସବୁ ସାର ପଡିକି ସବୁ, ଆଉ କଣ ଭଲ ଲାଗୁଛି ଖାଇବା ଏଉରା। ଖାଲି ସାର ଗୁଡାକୁ ଖାଉଛୁ ଆମେ। ସେଇ ସାର ଜିନିଷ ଖାଇ ଖାଇ ହିଁ ବେଶୀ ଦେହ ଖରାପ ହେଲଣିି।
ହଁ ପରା
ହ ଆମର ଲଗେଇଛୁ ସବୁ ବାଡିରେ ଏବେ ଯାହା ଫସଲ ଗୋଟେ ଗୋଟେ ପରିବା, ଆସିବ ପ୍ରାୟ କିଣୁନୁ ଆଉ। ଦେବେ।
ଯାହା ହଉ, ବଢିଆ- ବଢିଆ -ବଢିଆ ଏଠି ଆମେ ଯୋଉ ରହୁଛୁ ଆମର ଟିକେ ଜାଗା ହିଁ ନହିଁ। ଏ ଏରା ଗୋଟେ ଭଲ, ଯେ ମାନେ ଜୀବନ ଟା ଗୋଟେ ବର୍ବାଦିଆ। ସଜନା ଶାଗ ଗଛଟେ ବି ଲଗେଇବାକୁ ଜାଗା ନାହିଁ।
ନା।
ବି ଆଣି ଟିକେ ମୁଗ ପକେଇ କରିଦେଲେ। ଧର ଗୋଟେ ଶାଗ ମୁ ଟିକେ କରିଦେଲ ପଖାଳ ଗଣ୍ଡେ ଖାଇଦେଲ ସେ ଗୋଟେ ଦିନ ହେଲା।
ହୁଁ। ନା ନା ଏଠି, ହେଠି ଗାଁ ଗହଳିରେ ହେଇପାରିବ, ଏଠେ ତ ହେଇ
ହଁ ସେୟା ବା। ଏଠି ଏଠିକା ମାନେ କ କଣ କହିଲ। ଜାଗା ଟିକେ ନାଇଁ। ଏଇନା ବର୍ଷା ଦିନ ଗୋଟେ ମାନେ ଗେଲ ହେଇ ହେଇ ଭେଣ୍ଡି ଗଛ ଦଶଟା ନଗେଇ ଦେଲେ ବି ସେ ଭେଣ୍ଡି ଫଳିଥିବ। ଆଉ ଯାହା ହଉ, ପରିବା ଟେ ମିଳିଯା ମାନେ ମିନି ମମ୍ ଟଙ୍କା ତିନି ହଜାର ତ ମାସକୁ ବଞ୍ଚିଯିବ। ନା ଆଳୁ ଟା କିଣି ଆଣିଲ ଖାଲି? ଶହେ ଟଙ୍କାର ପରିବା ତୁମେ ନଖାଇବ ପାଞ୍ଚଛଅ ଜଣ ଲୋକ? ନିହାତି ସହେ ଟଙ୍କାର ପରିବା ଦିନକୁ ତମେ ତିନି ଥର ତ ପୁଣି ଖା
ହଁ ହଁ ସେଇୟଆ ହୁଏ ନା ଆଉ ସବୁ ଏବେ କିନ୍ତୁ ଟିକେ କମ ହେଇ ସବୁ ବାଡି ର ଯାହାଟା ଗୋଟେ ସବୁ ମିଶ ସେ ମିକ୍ସ କରିଦେଇ ଭଜା କରିଦଉଛୁ ବାଇଗଣେ କି ଭେଣ୍ଡି ଗୁଆର ବରଗୁଡି ସବୁ ଲାଗିଛି। ସମେସ
ଆଉ ତମକୁ କଣ ଖାଇବାକୁ ଭଲ ଲାଗେ ରୋଷେଇରେ?
ରୋଷେଇରେ
ମାନେ ତମକୁ ଭାତ ଖାଇବାକୁ ଭଲ ଲାଗେ ନା ପିଠା।
ନାଇଁ ମତେ ଭାତ। ପିଠା ବେ ଏତେ ନୁହଁ ଏମିତି।
ସେଇଟା ପ
ହଁ ହଁ କିନ୍ତୁ ଭାତଟା।
ଓହୋ।
ପଖାଳ ଭାତ ବେଶି।
ସେଇୟାପା। ନାଇଁ ପଖାଳ ସାଙ୍ଗେ ହଁ ପଖାଳ ସାଙ୍ଗେ ଭଜା ଟିକେ ଖାଇଦବ ସେ ଯୋଉ ଶାନ୍ତି।
ହଁ ଆଉ ଆଉ କୌଣସି କି ବନେଇବାକୁ ଇଚ୍ଛା ହବନି ପଖାଳ ଖାଇ ସାରିଲା ପରେ ଯେତେ ଆଇଟମ୍ ଥାଉ ଯାହା ଥାଉ।
ଆଚ୍ଛା।
ଏ ଆଉ ଅନେଇବାକୁ ଇଚ୍ଛା ହୋଉନି।
ନା ତାକୁ ବି ଖାଇକି ରହିଗଲେ ଗୋଟେ ଇଏ ଗଲା।
ହୁଁ। ଆମ ପୁଅର ବି ସେଇଆ ତ ଆଜିିକାଲି ଯୋଉ ସବୁ ଖାଉଛନ୍ତି ଭଲ ଭଲ କେକ୍। କେ ହୋଉ କି ଯାହା ତାର ପସନ୍ଦ ନ ଟୋଟାଲି ତାକୁ ବାଧ୍ୟ କଲେ ବି
ନା ଭଲ ଯେ ଆମ ପୁଅ ମାନେ ଖର୍ଚ୍ଚ କରିବାକୁ ଭଲ ପାଏ ନା ଖର୍ଚ୍ଚ କରିବାକୁ ଭଲ ପାଏନି ବାପାର ମାନେ ଇଟା ବୁଝେ।
ହେଲେ ବୁଝେ।
ବୁଝେ ନା ମୋ ପୁଅ ବି ସେମିତି ନାଇଁ ମୋ ପୁଅ କିଛି। ସେ ଖର୍ଚ୍ଚ କରିବନି ମାନେ ସେ ସବୁ ଜିନିଷ ଟା ତର୍ଜମା କରିବ ମାନେ କେତିକି ମୋ ବାବା ତ କଲେ ଏତିକି ତ ତାଙ୍କ ରୋଜଗାର ହେଲା ସେଇ ଅନୁସାରେ ଖର୍ଚ୍ଚ ଟା ଏତିକି ହିସାବରେ ତମେ କର କିନ୍ତୁ ମୁଁ ଘରେ ସେଟା ସମସ୍ତେ ବୁଝୁ ନାଇଁ ସେ ଏଇଟା ହିଁ ଭାରି ଭଲ ଗୁଣ ମୁଁ ଏଠୁ ଭାବୁଛି ଛାଡ ଛୁଆ ବଡ ହେଲେ ତ ଟିକେ ଦୁଃଖ ଯିବ କାହିଁକି ନା ତା ବୟସର ଛୁଆ କଲେଜ ଗଲାଣି ନା। ତା ବୟସର ଛୁଆ ମାନେ ହଇରାଣ କରିଦୋଉଛନ୍ତି। ସେ କିନ୍ତୁ ଗୋଟେ ଯାଉଛି ମ ତ ଏବେ ଥରେ ଜଣେ ପଚାରିଲା କହିଲେ ଆଉ ଛୁଆ ଯାଉଛନ୍ତି ସ୍କୁଲ କଲେ ତାଙ୍କର କଣ ପକେଟ ମନି ଥିବ ଖର୍ଚ ଥିବ। ମୁଁ କହିଲି ନାଇଁ ନା ତାଙ୍କର ପକେଟ ମନି ନାହିଁ। ସେ କେବେ ବି ପଇସା ମାଗନ୍ତିନି। ସେ ବାହାରେ ମୁଁ ପା ମୁଁ ଯେତେବେଳେ ଟିକେ ହସ୍ପିଟାଲ ଯିବି ନନା ସାଙ୍ଗରେ ନନା ଦେଟା ଭଲ ନାହିଁ ତ ଯିବି ବାହାରେ ବରା ସିଙ୍ଗଡା ଦେଖିଲେ ମତେ ଖାଲି ମାନେ ମୋ ମୁଣ୍ଡ ବୁଲେଇବ। ମାନେ ଖାଇବି ବୋଲି ବାସ୍ନାରେ ମୁଁ କହିବି ଏଇଠୁ ଖାଇକି ଯାଇଥିବୁ କି ବରା ଦିଟା ଆଣିଲେ ଗାଡି ରେ ବସିକି ସ୍କୁଟି ରେ ଯାଉଥିବେ ଏମ ପାଟିରେ ପକେଇ ପକେଇ ଯାଆନ୍ତି ହେଲା। ସେଠୁ ଆସିକି ସେଇ କଥା ଆଉ ମୁଁ କିନ୍ତୁ ତାଙ୍କୁ ଘରୁ ଘରକୁ ଅଇଲେ ଛୁଆଙ୍କୁ କହି ଦିଏ ଛୁଆ ତମେ ଯେନ୍ତି ଥରେ ଯାଉ ଯାଉ ହୋଉଚ ଆ ମୁଁ ଡେଲି ବରା ସିଙ୍ଗଡା ଦହିବରା କେତେ କଣ ବାସ୍ନା ଶୁଙ୍ଗି ଶୁଙ୍ଗି ଆଉଛୁ ରାସ୍ତା ସାରା ସେ ଡେଲି ବାହାରକୁ ଗଲେ ନା ସ୍କୁଲୁ। କଲେଜ କହିଲେ ଆମେ କେତେ ସୁଙ୍ଗି ସୁଙ୍ଗି ଯାଉଛୁ ଆମର କାଇଁ ଇଚ୍ଛା ହେଲାନି ମୁଁ କହିଲି ତମେ ଡେଲି ଦେଖିକି ତମର ଆଉ ଇଚ୍ଛା ନାହିଁ। ଆମେ ଥରେ ବାହାରି କି ଗଲେ ଆମର ଇଚ୍ଛା ହୋଉଛି ଆ ସେଇଆ ନୁହୁଁ କି। ଗୋଟେ ଜିନିଷ ବେଶୀ ଦେଖିଲେ କଣ ଇଚ୍ଛା ହୁଏ କି?
ହେନା ଆଉ ନା ମତେ ବି ସେମିତି ଜିଦ୍ଦି କରେନି ଗୋଟେ ତାକୁ ଯିଏ ବି ଦେଇଥିବ ସେ ସେ ଦେଇ ତା କୁମ୍ପାରେ ପ
ବଢିଆ ବଢିଆ ବଢିଆ ଏଇଟା ହିଁ ତା ମାନେ କାମରେ ଲାଗିବ ଭବି ସତରେ।
କୁମ୍ପାରେ ନାଇଁ କୁମ୍ପାରେ ଗଳେଇ ଗଳେଇ ଏବେ ଏଗାର ହଜାର ଟଙ୍କା କରିଦେଇ ଥିଲା ଆଉ ଗୋଟେ କୁମ୍ପା ଏବେ ଚାଲିଛି ତାର।
ଯାହା ହଉ ବଢିଆ ବଢିଆ ବଢିଆ ତାକୁ ସେମତି ଉସ ଚାଓ ଯୋଗା ଅ ହଉ ହଉ ମୁଁ ଟିକେ ଏବେ ରଖୁଛି ଆଁ। ଏ ଟିକେ ପାଣି ଟିକେ ପୁରଇବି ବୋତଲରେ ତ ହଁ।